ହଁ।
ହ୍ୟାଲୋ ହଁ। ହଁ ମୁଁ କହିଲି ଆପଣ ଏବେ କଣ କାମ କରୁଥିଲେ ନା ବସିଛନ୍ତି?
ନା ଏଇଠି ବସିଥିଲି।
ହଁ ମୁଁ ସେଥିପାଇଁ କହିଲି ମୁଁ କହିଲି ଦେଖିଆ ଟିକେ କଲ୍ କରେ ଯଦି ଫ୍ରି ଥିବେ ଟିକେ କଥା ହେଇଯିବା।
ଓହୋ। ନା ମୁଁ ଏଠି ବସି ଥିଲି ଗାଧୁଆ ପାଧୁଆ କରିନି ଝିଅକୁ ଖୋଇକି ବସିଥିଲି।
ଆପଣ ସକାଳୁ କଣ ଜଳଖିଆ ଖାଇଛନ୍ତି?
ମୁଁ ସକାଳୁ ଖାଇଛି ବିସ୍କିଟ ଖାଇଛି। ଆଉ କିଛି ଖାଇନି ଖାଇବା ଆଉ। ହଁ ଭାଉଜ ଭାଉଜ ପାସ୍ତା କରୁଛନ୍ତି ପାସ୍ତା ଖାଇବେ।
ହଁ ହଁ ହଉ।
ଆଉ।
ଆଉ ଆମ ଆଡେ ତ ସେମିତିଆ ମେଘ ହଁ ମୁଁ ତ ଏଇ ସକାଳୁ ପରଟା ଆଉ ଆଳୁ ଭଜା ଖାଇଥିଲି। ରୋଷେଇ ଏବେ ବର୍ତ୍ତମାନ ସରିବ ସରିବ ଆଉ ଗୋଟେ ଆଇଟମ୍ ଅଛି ବସେଇ ଦେଇଛି ଆଉ ମୁଁ କହିଲି ବସ ବସିଛି ତ ଟିକେ ଲଗେଇଦିଏ ଆଉ।
ଆପଣ ମ୍ୟାରେଜ କରିସାରିଲେଣି ନା ନାଇଁ?
ନାଇଁ ମ୍ୟାରେଜ କରିସାରିଲିଣି।
ଉଁ ହୁଁ।
ହଁ
କିଏ କିଏ ଅଛନ୍ତି ଶାଶୁ ଘରେ?
ହଁ ଶାଶୁ ଘରେ ମୋର ମାନେ ଦେଢଶୂର ଦି ଜଣ ଯାଆ
ହଁ।
ଆଉ ଶାଶୁ ଶଶୁର ମୋ ପୁତୁରା ଝିଆରୀ ମାନେ ଅଛନ୍ତି ସମସ୍ତେ ଆଉ।
ଆଉଁ ଆପଣଙ୍କର? କିଛି ଛୁଆ ପିଲା। ଆମ ଘରେ ଅଛନ୍ତି ଶାଶୁ ଅଁ ହଁ। ଆମ ଘରେ ଅଛନ୍ତି ଶାଶୁ ଶଶୁର ଆଈ ଶାଶୁ ଜେଜେ ଶାଶୁ ଆଉ ଦିଅର ନଣ ଣନ୍ଦ ଆଉଁ ମୋ ମାନେ ଦାଦା ଶଶୁର ଦି ଜଣ ଆଉ ଖୁଡି ଶାଶୁ ଜଣେ ଅଛନ୍ତି ଆଉ ଜଣେ ଏକ୍ସପାଏଡ୍ କରିଯାଇଛନ୍ତି।
ହଁ ଭଲ ଆପଣଙ୍କର ପୁରା ଜଏଣ୍ଡେ ଫ୍ୟାମିଲି ଆଉ।
ପାଞ୍ଚ ଜଣ ନଣଦ ଆଉଁ ଚାରି ଜଣ ହଁ ମାନେ ତିନି ଜଣ ଦିଅର।
ହ
ଆଉ ମୋ ହଜବେଣ୍ଡେ ମୁଁ ଆଉ ମୋ ଝିଅ।
ହ ତମର ଭଲ ପୁରା ଜଏଣ୍ଡେ ଫ୍ୟାମିଲ୍ ସମସ୍ତେ ମାନେ ସମସ୍ତଙ୍କ ସାଙ୍ଗରେ ବସି ଉଠିକି ସମୟ
ହଁ ସମ -ହୁଁ କୁଆଡୁ ପଳାଇଯାଏଁ ସମୟ କିଛି ମୁଁ ଜାଣିପାରେ ନାଁ।
ଆଉ ଆମ ଆଡେ ତ ମାନେ ହୋଲି ଯୋଉଁ ତ ବଢିଆ ସେ ପାଳନ ହୁଏ। ହୋଲି ପର୍ବ ତ ଆପଣ ଜାଣିଥିବେ ରଙ୍ଗର ପର୍ବ। ହଁ ତ ଆମେ ଆଡେ କଣ କି? ମାନେ ଆମେ ମାନେ ଯୋଉଁ ମାନେ ପାଖରେ ଅଛି ସବୁ ଯାଆନ୍ତି। ହୋଲି ଗୋଟେ ଜାଗାରେ ସମସ୍ତେ ମୋତେ ଇଏ କରନ୍ତି। ମାନେ ପାଖ ଜାଗା ଗୋଟେ ପାଖ ଗାଁରେ କିନ୍ତୁ ଆମେ ସେଠିକି ଯାଉନା ଆମେ ଏମିତି ଗାଁ ରେ। ଏମିତି ଘର ପାଖରେ ଯେମିତି କି ଆମର ଛୋଟ ନଣଦ ଯିଏ ରହିଲେ। ଯିଏ ଆଉ ଯୋଉଁ ମାନେ ଯିଏ ଆମର ଜେଜେ ଶଶୁର ଜେଜେ ଶାଶୁ ହଁ। ତାଙ୍କ ପାଦରେ ଆଗ ଆଗ ତ ଠାକୁର ପୂଜା ହବ ହୋଲି ଦିନ ହୋଲି ସେ ତାଙ୍କ ତାପରେ ସେ ଯୋଉଁ ଅଭିର ଠାକୁରଙ୍କ ପାଦ ତଳେ ଦେଇକି ବଡ ଗୁରୁଜନ ମାନଙ୍କ ପାଦ ତଳେ ଦେଇକି ଜୁହାର ହଉ ସକାଳୁ। ଆଉ ତାପରେ ରେ ଜୁହାର ହେଇ ସାଇଲା ପରେ ତାପରେ ରଙ୍ଗ ଖେଳ ଆରମ୍ଭ ହୁଏ। ଆଉ ଆମର ହୋଲିରେ ତ ମାନେ ଏଇ ମାନେ ଖାଇବା ପାଇଁ ଆମେ ଦହିବରା କରୁ।
ହଁ ସମସ୍ତେ ସେଇଟା ଆମ ଘରେ ବି ହୁଏ। ଦହିବରା ଆଳୁଦମ୍ ଆମେ ବି କରୁ ସେଇଟା।
ହଁ ଯୋଉ ଏତେ ମାନେ ଗରମରେ ହୋଲି ଖେଳି ଖେଳି ଦହିବରା ଖାଇଲେ ପେଟ ଥଣ୍ଡା ହେଇଯିବ। ଆଉ ଲସି ହଉଛି ପି -ମାନେ ଭାଙ୍ଗ ଲସି କରିକି ମାନେ ପୁଅ ପିଲା ମାନେ ପିଅନ୍ତି ଯୋଉମାନେ ଖେଳନ୍ତି ଗାଁ ରେ। କିନ୍ତୁ ଆମେ ଘରେ ସାଧା ଯୋଉ ଦହି ସର୍ ଘୋଳ କରିକି ପିଉ ଆଉ।
ଅଁ ହଁ ଆମର ସେମିତି ହୋଲି ବି ପ୍ରବଳ ମାନେ ଖେଳନ୍ତି। ଆମ ଘରେ ତ ମୋର ପାଞ୍ଚଟା ନଣଦ ତାପରେ ନଣଦେଇ ମାନେ ବି ପାଖରେ ଦି ଜଣ ନଣଦ ଘର ପାଖ ପାଖରେ ସେମାନେ ବି ଆସନ୍ତି। ମୁଁ ବି ସେଇ ଠାକୁର ପୂଜା କରେ ଠାକୁର ପୂଜା ସାରିକି ଏ ମାନେ ଠାକୁରଙ୍କୁ ଆଗେ ରଙ୍ଗ ଲଗାଏ। ତାପରେ ଆମର ଯୋଉଁ ଶାଶୁ ମାନେ ଅଛନ୍ତି। ଆଉ ଶ୍ୱଶୁର ମାନେ ଆଉ ଯାଆଈ ଶାଶୁ ଜେଜେ ମା ଶାଶୁ ସେମାନଙ୍କୁ ସବୁ ଉଁ ଗୋଡତଳେ ମାନେ ରଙ୍ଗ ଦେଇକି ନମସ୍କାର ହୁଏ। ତାପରେ ମୋ ନଣନ୍ଦମାନଙ୍କ ସହିତ ମୁଁ ଖେଳେ ମୋ ଦିଅର ମାନଙ୍କ ସହିତ ଖେଳେ। ସେଇଠି ପାଖରେ ଯୋଉ ଯାମାନେ ଅଛନ୍ତି ସାନଯା ବଡଯା ମାନେ ସବୁ ଅଛନ୍ତି। ସାନଯା ମାନଙ୍କ ସହିତ ରଙ୍ଗ ମାରେ। ଆଉ ଆମ ଦହିବରା କରିଥାଏ ରାତିରୁ କରିକି ରଖିଥାଏ ସକାଳୁ ତ କରି ହୁଏନା। ଆଉ ରାତିରେ କରିକି ରଖିଥାଏ। ଉଁ ସେ ଦହିବରା ଖାଆନ୍ତି ଆଙ୍କର ସାଙ୍ଗସାଥି ମୋ ସ୍ଵାମୀଙ୍କ ସାଙ୍ଗସାଥି ସବୁ ଆସନ୍ତି। ତାଙ୍କ ମାନଙ୍କ ପାଇଁ ଥଣ୍ଡା ମିଠା କଦଳୀ ଆଉ ଦହିବରା ଏମିତି ସବୁ ଦିଏ ଖାଏ ଖାଆନ୍ତି। ସେମାନେ ମୁଁ ବି ମାନେ ତାଙ୍କ ସହିତ ସେସାଙ୍ଗମାନେ ତାଙ୍କର ଆସନ୍ତି। ତାଙ୍କ ସହିତବି ମୁଁ ଖେଳେ। ମୋ ସହିତ ହୋଲି ମାନେ ମୋତେ ପୁରା ହୋଲିରେ ଗାଧୋଇ ଦିଅନ୍ତି। ପ୍ରବଳ ମାରନ୍ତି ମୋଠି ହୋଲି।
ତୋ ଭାଉଜ ହେବେ ତ ନିହାତି ଭାବରେ ସେମାନେ ଗୋଟେ ଖୁସିରେ
ହଁ ସେମାନେ ସେମାନେ ଆସିକି ସମତେ ସବୁ ସାଙ୍ଗମାନେ ଆସିକି ପ୍ରବଳ ମୋଠି ମାରନ୍ତି। ମୋ ନଣନ୍ଦମାନେବି ବାହାହବା ନଣନ୍ଦମାନେବି ସେମାନେବି ଆସନ୍ତି। ତାଙ୍କ ସ୍ଵାମୀ ମାନଙ୍କ ସହିତ ସେ ନଣଦେଇମାନଙ୍କ ସହିତ ସେ ନଣନ୍ଦ ନଣଦେଇ ମାନେ ସବୁ ମୋଠି ମାନେ ମୁଁ ଗୋଟେ ଟିଏ ବୋଲି ଭାଉଜ ବୋଲିକି ମୋଠି ସମସ୍ତେ ବୋଳନ୍ତି ମେଞ୍ଚେ ନେଖାଏ ରଙ୍ଗ।
ମୁଁ ଗାଧେଇ ସାରିଥିବି ଗାଧେଇସାରିକି ମାନେ ବସ ବସିଥିବି ପୁଣି ମୋ ଏ ବର୍ଷ କଣ ହେଲା ଗାଧେଇକି ଆସିକି ମୋ ଝିଅକୁ ଖୋଉଛି ପୁଣି ଆସିକି ମାନେ ଘର ପାଖିଆ ଦିଅରମାନେ ଆସିକି ବୋଳିଲେ ମୋଠି।
ହଁ ଆମ ଆଡେତ ସେମିତି ସମସ୍ତେ ମାନେ ଯିଏ ମାନେ ଭାଣ୍ଡେଇ ହିସାବ ହେବେ। ଯାଇକି ହୋଲି କରନ୍ତି ମାନେ ହୋଲି ଦେଖିବେ ଯୋଉ ହୁଏ ନର୍ମାଲ ମାନେ ଆମର
ଦୁ ଥର ହିଁ ଗାଧାଏ।
ହଁ ହୋଲିରେ ମାନେ ଏଇ ଯୋଉ ଅଭିରରା ମାନେ କଣ କହିଲେ ମାରିଲେ ଗାଧେଇବାକୁ ସୁବିଧା ହବ ଏଇ ଯୋଉ ରଙ୍ଗଫଟା ଅଛି ଗୁରେ ସେଇରା ବହୁତ କଷ୍ଟ।
ଫୋଟାରଙ୍ଗଟା ମାନେ ଖେଳିଲାବେଳକୁ ମାନେ ପୁରା ଦେହ ସାରା ହେଇଯାଏ।
ହଁ ସେଇଟା କଣ ନା ଚୁଟି ଯେତେବେଳେ ଚୁଟି ଭିତରେ ଭିତରେ ଯୋଉ ମୂଳରେ ପଶେତ ଛଡେଇଲା ବେଳେ ଜମା ଛାଡେନି ଦି ତିନି ଥର ମୁଣ୍ଡ ଧୋଇଲା ପରେବି ସେରଙ୍ଗ ରହେ। ଆଉ ଆମରବି ଏମିତି ହୋଲିର କଣ ହୁଏନା ଯୋଉ ଦୋଳ ପୂଜା ହୁଏ ଗାଁରେ ଦୋଳଠାକୁର ବୁଲନ୍ତି। ବିମାନରେ ଆଉ ସବୁ ଯୋଉ ଭୋଗ ମାନେ ସେ ଘରଘରେ କି ଭୋଗ ଖାଇବେତ ବିମାନର ବୁଲିଲା ବେଳେ ବି ଭୋଗ ମାନେ ଆମେସବୁ ସବୁ ସଜେଇକି ଆଗରୁ ରଖିଥାଉ ଯେମତିକିି ଲଡୁ ହଉ ଏଇ ଯୋଉ ଫଳ ଭୋଗ ସବୁ ସଜେଇ ସୁଜେଇକି ରଖିଥାଉ। ଖୁବ ବିମାନ ଆସିଥିଲେ ତାଙ୍କୁ ଭୋଗ ଦିଆଯାଏ ଆଉ ଗଉଡ ବାଡିମାନେ
ହଁ ଗଉଡମାନେ ଆସିକି ଗଉଡ ହଁ ଆମର ଅଛି। ଆମର ସେଇଠି ପାଖାପାଖି ଆମର ଦି ଦିଟା ବିମାନ ଆସେ ଆମର ଦିଇଟା ବିମାନ ଆସେ ମାନେ ଆଜି ଗୋଟେ ଆସିଥିବ ତାପରେ ଦିଇ ଚାରି ଦିନ। ଆଉ ଗୋଟେ ଆସିବ ଏମତି ମାନେ ଆସନ୍ତି ଦିଟା ଜାଗା ଗାଁରୁ। ଆମ ଗାଁ ଠାକୁର ମାନେ ବୁଲନ୍ତି। ସେଠି ଆମର ବି ଭୋଜି ଭାତ ହୁଏ ଠାକୁର ଆସିକି ବୁଲନ୍ତି। ଭୋଗରାଗ ଆମର ସବୁ ହୁଏ ଠାକୁରଙ୍କୁ ବନ୍ଦାପନା ହୁଏ ପଣା ହୁଏ ଆମ ଘରେ। ଉଁ ମାନେ ଲୋକ ମାନେ ପଣା ହୁଏ ଯୋଉ ମାନେ ଯୋଉ ଆସନ୍ତି ସବୁ ହଁ ସେ ପଣା ପିଅନ୍ତି। ମୁଁ ସେଇଟା ଘରେ ବଢିଆ ମାନେ ହୁଏ ମାନେ ଗୌଡ଼ ଇଏରେ ଆସନ୍ତି ନା ଖେଳିବା ପାଇଁ ଉଁ ଖେଳ ହୁଏ ଆମ ଘରେ ପଣା ପଣା ପିକି ଯାଆନ୍ତି କୀର୍ତ୍ତନ ଫୀର୍ତ୍ତନ କରନ୍ତି। ଗୋଡ ବାଡି ଭଲସେ ଖେଳନ୍ତି ଆମ ଘର ଦୁଆର ମୁହଁରେ।
ହଁ ଆମର ତ ମାନେ ବି ସେମିତି ହୁଏ ଗୋଡ ବାଡି ଖେଳନ୍ତି ମାନେ ଘର ଦୁଆର ମୁହଁରେ ଖେଳନ୍ତି ସେମାନେ ଖେଳି ଖେଳି ମାନେ ଆଗ ସବୁ ଗାଁରେ ଯେତିକି ମନ୍ଦିର ସେ
ହଁ ମନ୍ଦିର ମାନଙ୍କରେ ଆଗେ ଇଏ କରିସାରିବେ। ତାପରେ ସମସ୍ତଙ୍କ ଘର ଦ୍ୱାର କତିରେ ଖେଳନ୍ତି ଆମର ସେମିତି ପାଲ ଫାଲ ପରା ହବ ପାଲ ପରା ହବ ପଣା ହେଇଥିବ ପଣା ପିଇବେ। ଇଁ ଠାକୁର ଭୋଗ ଖାଇବେ ଲହୁଣୀ ଇଏ ର ଖାଇ ଦଇ ଖାଆନ୍ତି।
ହ ଆଉ ଆମର କଣ ହୋଲିରେ ଗୋଟେ ଭଲ ମାନେ ଖୁସି ଲୋକ ତାଙ୍କର ମାନେ ସମସ୍ତେ ହୋଲି ଟାକୁ ଛୋଟ ବଡ ମାନେ ଗୁରୁଜନ ସମସ୍ତେ ତେ ମିଶିକି ସାଙ୍ଗ ହେଇକି ଖେଳନ୍ତି। ଆଉ ସେଇଟା ବେଶୀ ଭଲ ଲାଗେ ମାନେ କଣ ଛୋଟ ଛୁଆ ମାନେ ଖେଳିବେ
ଭଲ ଲାଗିବ ଆମ ଝିଅ ବି ପ୍ରବଳ ହୋଲି ମାନେ ଖେଳେ। ଛୋଟ ଛୁଆଟେ କିନ୍ତୁ ତା ଭଉଣୀ ମାନେ ତା ଭିଣେଇ ମାନେ ସେଠି ମୋର ନଣଦ ଘର ସେଇଠି ମୁଁ ନଣଦ ଘର ସେଇଠି ସେଇ ପାଖକୁ ପଳାଏ ତା ଭାଇ ମାନେ ଅଛନ୍ତି। ପିସି ପୁଅ ଆଉ ପିସି ଝିଅ ସେ ପାଖକୁ ଯାଇକି ସେଇଠି ବସିକି ବଢିଆ ସେଇଠି ଯାଇ ହୋଲି ଖେଳେ ତାକୁ ହୋଲି ଟା ପ୍ରବଳ ମାନେ ତାକୁ ହୋଲି ଟା ଖେଳିବା ପାଇଁ ବହୁତ ସବୁବେଳେ ଖାଲି କହିବ ମୁଁ ହୋଲି ଖେଳିବି ହୋଲି ଖେଳିବି ପିଚକାର ଧରିକି ସବୁବେଳେ ପାଣି ମାରୁଥିବ।
ହଁ ମୋ ପୁଅ ତ ସେମିତି ମାନେ ହୋଲି ଖେଳିବା ପାଇଁ ବହୁତ କାନ୍ଦେ ପୁଅ ମୋର ଆମେ ଆଗରୁ ଯାଇକି ଯୋଉ ସବୁ ଦୋକାନରୁ ତ ଅଭିର ଆଣିଥାଉ ପୁଣି ସେଇଦିନ ବି ଜିଦି କରି ପିଚିକାରୀ ମୁଖା ଆଉ ଏବେ ଯୋଉ ପାଣି ବୋଟଲ ରେ ହଁ ଆଉ ଯୋଉ ବେଲୁନ୍ ଯୋଉ ପାଣି ବେଲୁନ୍ ମାରୁଛନ୍ତି ଏବେ ଛ ଛୋଟ ଛୁଆ ସେଟା ମୋ ପୁଅ ଆଣିକି ରଖେ ମାନେ ବୟସ ତ ହୋଲି ପୂର୍ବରୁ ଖେଳିଛ ମାନେ ସେଇ ପାଣି ଟା ଖେଳିବା ତାକୁ ଏତେ ଭଲ ଲାଗେ। ପାଣି ବେଲୁନ ଟା ହୋଲି ପରେ ବି କେତେ ଦିନ ଯାଏ ମୋ ପୁଅ ସେଟା ଖେଳେ। ଆଉ ସିଏ ତାର କଣ ନିଜେ ତାର ବଜାର ଯାଏ ହେରି ସବୁ ମାନେ ତା ମନ ପସନ୍ଦ ର ସବୁ ଦେଖି ଦେଖି ସିଏ ଆଣେ ମୋ ପୁଅ କୁ ଏଇଟା ଚାରି ବର୍ଷ।
ଓହୋ ମୋ ଝିଅକୁ ଅଢେଇ ବର୍ଷ। ହୁଁ ମୋ ଝିଅକୁ ଅଢେଇ ବର୍ଷ ହେଇଥାଏ।
ଓହୋ ଛୋଟ ଟେ ଆଉ।
ହୁଁ ଉଁ।
ଆଉ ସେଠି ମାନେ ଆମେ ହୋଲି ଖେଳି ସାରିଲା ପରେ ମାନେ ଗାଧେଇ ସାରିଲା ପରେ ପୁଣି ଧର ମୁଁ ତ ଚାହା କରିକି ଥଣ୍ଡା ଧରିବ ଏତେ ସମୟ ଦି ଘଣ୍ଟା ବି ଗାଧେଇଲେ ରଙ୍ଗ ଛାଡେନି।
ହଁ।
ଆଉ ତାପରେ ହୋଲି ରେ କଣ କରୁନା ହୋଲି ସାରିଲା ପରେ ସନ୍ଧ୍ୟା ବେଳେ କଣ କରୁ ମାନେ ସମସ୍ତେ ମାନେ ଗୋଟେ ଭୋଜିର ଛୋଟ ଛୋଟ ଭୋଜି ମାନେ ଯେମତି ଘରେ କରିକି ସମସ୍ତେ ପରିବାର ମିଶିକି ଖାଉ ମାନେ ଘରେ କିଛିଟା ଆଇ ଆଇଟମ କରିଦୁ ଆଉ ମାନେ ହୋଟେଲ ରୁ କିଛିଟା କିଣୁ ସାଙ୍ଗ ହେଇକି ବସି ମାନେ ଖୁସି ଲାଗେ ରାତି ସେଥିରେ ସାଙ୍ଗ ହେଇକି ବସିକି ଆଉ ସମସ୍ତେ ମିଶିକି ଖାଇଲେ ଗୋଟେ ଖୁସି ଲାଗେ ଆଉ ତ ସମସ୍ତେ ମିଶିକି ସେଇଟା ରା ତି ରେ ଖାଉ ଆଉ ତାପରେ ହୋଲି ପୂର୍ବ ଦିନରୁ ବି ଆମେ ମାନେ କଣ କରୁ ସମସ୍ତେ ମିଶିକି ଯେମିତି ମିଠା ହେଇକା ମାନେ ତିଆରି କରିଦୋଉ ଘରେ ଆଉ ଅଳ୍ପ କିଛି କିଣୁ କିନ୍ତୁ ମିଶିକି ଆଗ ତିଆରି କରୁ। ଏମିତି ଲଡୁ ଗୋଲାପଜାମୁ ଏଇ ରସଗୋଲା ଏରା ଆମେ ତିଆରି କରିଦୋଉ। ଜିଲାପି ହଁ ସବୁ ମାନେ ଆ ମୁଁ କିଛିଟା ଶିକିଚି ଯା ମାନେ କିଛିଟା ଶିଖିଛନ୍ତି। ମାନେ ମିଶିକି କରିଦଉ ଆଉ ମୁଁ ଯୋଉଟା ଜାଣିନି ସେ
ତମେ ସାନ ଯା ମାନେ ତମ ଉପରେ ଟିକେ ଅଧିକ ପ୍ରେଶ ପଡୁଥିବ। ହଁ ମୁଁ କହିଲି ସାନ ମାନେ ତମ ଉପରେ ଏତେ ବି ପ୍ରେସର ପଡୁନ
ହଁ ନାଇଁ ସିଏ ସବୁ ମାନେ ମିଶିକି କରିଦିଅନ୍ତି ମାନେ ଆମର ହେମିତି କିଛି ନାହିଁ ସେ ଯାହାକୁ ଯୋଉ କାମ ଟା ଆସିଲା ସେଟା କରିନବ ବଡ ହଉ ସାନ ହଉ ହଁ ମିସ ସି କରିଦଉ ମାନେ ଆଉ ଜଣଙ୍କୁ ଜଣଙ୍କୁ ଅନା ମାନେ ହଁ ସିଏ ତ ଆସିନାହାନ୍ତି ଏମିତି ନାଇଁ ମତେ ଏଇଟା ଆ ସିଲା ମୁଁ କରିଦେଲି। ତାଙ୍କୁ ସେଇଟା ଆସିଲ ସେ କରିଦେଲେ ଜଲ୍ଦି ବି କାମ ସରିଯାଏ କାମ ସରିଲା ପରେ ବି ସନ୍ଧ୍ୟାବେଳେ ଲୁଡୁ ଖେଳୁ ସବୁ ବେଳେ। ଅ ମିସି ମେନେ କା ହଁ। କାମ ସରିଲା ପରେ ମାନେ ଆଉ କଣ ମାନେ ମୋବାଇଲ ଫୋବାଇଲରେ ତ ଦେଖିଲେ ଜାଣିଥିବେ ଟାଇମ ପଳେଇବ ଆଉ ପରିବାର ପ୍ରତି ବି ଇଏ ନାହିଁ କିନ୍ତୁ ଆମେ କଣ କରୁନା ସବୁ ମିଶିକି ଲୁଡୁ ଖେଳୁ। ଲୁଡୁ ଖେଳି ସାରିଲା ପରେ କିଛି କଥା ହୋଉ।
ମିଶିକି ବସିବା ମିଶିକି କଥା ହବା ସେଇଟା ଗୋଟେ ମାନେ ଭଲ ଥାଏ। ଗୋଟେ ଅଧିକ ଭଲ ପାଇବା ଆସେ ଗୋଟେ ସ୍ନେହ ମମତା ବି ଗୋଟେ ଇଏ ଥାଏ। ଆଉ ଏମିତି ଘର ଘର ରୁମ୍ ରେ ପଶିକି ମୋବାଇଲ ଖେଞ୍ଚିଲେ କିଛି ବି କାହା ମାନେ ଗୋଟେ କାହା ପ୍ରତି ଏତେ ଭଲ ପାଇବା ବି ଆସିବନେଇ।
ତ ମିଶିକି ଖେଳିଲେ ଭଲ ଲାଗେ ଆଉ ଆଉ ମୁଁ ଟିକି ଟିକେ ଏବେ ରହୁଚି ମୋ ପୁଅ ଟା କାନ୍ଦୁଚି ଟିକେ ସମୟ ପରେ ଆପଣଙ୍କୁ କଲ୍ କରୁଚି।
ଆଜ୍ଞା।